ହୁ
ହଁ ଭଲ ଅଛ?
ହଁ ଆଣ୍ଟି ଭଲ ଆପଣ?
ଆଉ ହଁ ଭଲ ଅଛି ଆଉ ବର୍ଷା କେମିତି ତ ମାଡେ ହଉଛି?
ଏଇ ବର୍ଷା ଉଠେଇଛି ତ କାଇଁ ହେଇନାହିଁ। କାଲି ତ ଜୋରରେ ବର୍ଷା ହେଇଥିଲା ଲାଇନ ଫାଇନ ସବୁ ଯାଇଥିଲା କଟି ଆଉ
ହଁ ହଁ କାଲି ଯାଇଥିଲ ଭାରି ଆଉ ଘର ଭଲ ସବୁ
ହଁ ଏଇ ଧୁଆ ଧୁଇ ସବୁ ଚାଲିଛି ରଜ ପାଇଁ
ହଁ ହଁ ହଁ ମୁଁ ତ ଧୁଆ ଦୁଇ ସାରିକି ଲୁଗାପଡା ଯାହା ଥିଲା ସବୁ ଭାଙ୍ଗୁଛି ତ ଲାଇନ ପଳେଇଲା ଆଉ ହେଡୁ ବାହାରେ ବସିଛି। ଆଉ କଣ ଆଉ ଭଲ ସବୁ ନା କଣ ଡ୍ରେସ୍ ଡ୍ରେସ ପତ୍ର ସବୁ ଆଣିଲଣି ଦୂୁଳି ପାଇଁ
ହଁ ଡ୍ରେସ୍ ଆସିିଲାଣି ଏଇ ଚାରିଟା ବେଳକୁ ନେଇକି ଯିବି ସନ୍ଧ୍ୟା ବେଳକୁ ସାତ ଆ ଆଡ଼କୁ ନେଇକି ଯିବି ଡ୍ରେସ୍ ପତ୍ର ମାରିବା ପାଇଁ ଟେଲର୍ର ରଖଥିଲ ଜା
ଓ ହଁ ନିଜେ ଟେଲର ଶିଖିଛ ନା ନାଇଁ
ନାଁ ଆଣ୍ଟୀ ସେକିି
ହେ ହେ ହେ ହଉ ସମସ୍ତେ ସବୁଡାଆ ଶିଖି ପାରିବେନି କିନ୍ତୁ ଶିଖିବା ଭଲ କାହିଁକି ନା ଘରେ ଗୋଟେ ମେସିନରେ ରହିଲେ ଆରାମ ସେେ ସଡ଼ନ ବି ଦରକାର ହେଲା ନିଜେ ମାରିଦେଲ ନିଜେ ପିନ୍ଧିଦେଲ
ଆମ ଆଣ୍ଟି ଘରେ ଆମର ଯେଗା ନାଇଁ ମାନେ କୋଉଠି ପକେଇକି ରଖିବା ପାଇଁ
ଓହୋ ହଁ ନିହାତିଟା ଜାଗା ଦରକାର ଗୋଟେ
ହଁ ଆମର ମାନେ ପୁରା ଜଏଣ୍ଟ ଫାମିଲି ନା
ହଁ ହଁ
ସମସ୍ତଙ୍କର ସବୁଠି ମାନେ ଜିନିଷ ପତ୍ର କାରବାର ହଉଛି।
ହୁଁ ହୁଁ
ସେଇ ଯୋଉୁ ଜାଗା ନାହିଁ ଆଉ
ହଁ ହଁଁ ହଉ ଏବେ ଗୋଟେ ମା ହାତ ମେସିନ୍ ମିଳିଲାଣି ଜାଣିଛ ନା ନାଇ
ହଁ ମେଶୋ ରେ
ମାନେ ପୁରା ଏକଦମ୍ ଛୋଟଟି ଯେମିତି କି କମ୍ ହଁ ହଁ ହଁଁ ସେଟା କେମା ମାନେ କେତେ ସମୟ ପାଇଁ ପାଞ୍ଚ ଦଶ ମିନିଟ ଭିତରେ କାମ ହବ। ଖାଲି ଏଟା ବସିକି ଘରେ ମନେ କର ଅର୍ଜେଣ୍ଟ କୁଆଡେ ବାହାରିକି ଗଲ। କି ଆମ ଘରକୁ ତମକୁ ଆସିବାର ଅଛି ଏ ସଡନ କେମିତି ଯିବି ଆଣ୍ଟିଙ୍କ ପାଖରେ ପହଞ୍ଚିବି ସଡନ ମାରିକି ପିନ୍ଧିକି ଆଇପାରିବ ଆଉ। ଛୋଟଟେ ଷ୍ଟାପ୍ଲର ଭଳିିଆ ହେଇଚି ପୁରା।
ଏଇଥିରୁ ଗୋଟେ ଆଣିକି ରଖ ବାହାରେ ଆଉ ଯିବାକୁ ପଡିବନି ସଡନ ହାଁ ହାଁ
ଏମତି ପଇସା ପତ୍ର ହେଲେ ଦେଖିବା ବାହାର କରିବା ଆଉ
ହଁ ହଁ ହଁ ମୁଁ ତ ଆଉ ଘରେ ମୋର ଟେଲରଙ୍ଗି ଆଉ ଚାଲିଚି ଆଉ ଏବେ ସବୁ ପୂଜା ଏଇ ଯୋଉ ହଁ ଦୋଳି ପାଇଁ ସବୁ ଦେଇଥିଲେ ଯାହା ସେମିତି କାମ ସମତଙ୍କର ସରିଯାଇଚି ଆଉ ଗୋଟିଏ ଝିଅର କାମଟି ସେ ଶାଢୀ ବ୍ଲାଉଜ ପିନ୍ଧିବ ବୋଲି ତାର ସରିପାରିନି। ତାକୁ ସନ୍ଧ୍ୟା ସୁଧା ସାରିକି କାଲି ତ ମୁଁ ଆଉ ଦୋଳିରେ ବସିବିନି ଚାରିଦିନି ବସ ସିବିନି ତାକୁ ସନ୍ଧ୍ୟା ସୁଦ୍ଧା ସାରିକି ତାକୁ ଦବାକୁ ପଡିବ ରାତି ସୁଦ୍ଧା ଆଉ ଜି
ଓ ରଜ ମାନେ ତ ସାଙ୍ଗେ ସାଙ୍ଗେ ର ସବୁ ଜିନିଷ ସାରିବାକୁ ପଡିବ।
ହୁଁ ଆଉ ଘରେ ଭଲ ସବୁ ନାଇଁ ତମର ଦୁଳି ପୋଗ୍ରାମ୍ କଣ କଣ ହୁଏ?
ସେଇ ଭିତରେ ରଖିଚି ଭାଙ୍ଗିକିଣା ଏଇନା ବସି ଭାଙ୍ଗୁଚ
ଆଁ ହଁ ମୁଁ ତ ସେମିତି ଭାଙ୍ଗୁଥିଲି। ସବୁ ଘରଦ୍ଵାର ଧୁଆ ଧୁଇ କରିକି ଭାଙ୍ଗୁଥିଲି ଲାଇଟ ପଳେଇଲା। ବସିବୁ ବାହାରକୁ ଆସିକି ଏଠି ବସିଚି ଆଉ।
ଆଉ ରୋଷେଇ ମାମା ଶିଖିଲଣି ସବୁ ମୁଁ ଆଜି ମାଆ ମୋ ନଣନ୍ଦ ଘରକୁ ପୁଣି ଯାଇଥିଲୁ ରଜ ଭାର ନେଇକି ତ ତାଙ୍କ ଘରେ ଡାଲି ଛତୁ କଲରା ଚିପ୍ସ ଆଉ ଗୋଟେ କଞ୍ଚା ଆମ୍ବଟା ଚଟଣି କରାହେଇଥିଲା। ଏମିତି ଖାଇକି ତାଙ୍କ ଘରେ ପ୍ରୋଗ୍ରାମ ରଖିଥିଲୁ ଆଜି ଖାଇ ପଇକି ଆସିବୁ ବୋଲି ଆଉ ତାଙ୍କ ଘରେ ଖାଇକି ଆସି ସିଲୁ ଆଉ ଝିଅ ଘରକୁ ରଜଭାର ଯାଏ ନା।
ହଁ ହଁ
ହଁ ସେମିତି ମୋ ନଣନ୍ଦ ଘରକୁ କାମ ଯାଇଥିଲୁ ଆଉ।
ସେ ବୋଧେ ଏବେ ନୂଆ ବାହାହେଇଚନ୍ତି?
ନାଇଁ ହେଇଗଲାଣି କୋଡିଏ ବାଇଶି ବର୍ଷ ଭଳିଆ ତା ବାହାଘର ହେଇଗଲାଣି। ଆମର ଦିଅନ୍ତି ଝିଅ ଘରକୁ ସାବିତ୍ରୀ ରଜ ଟା ଦିଆଯାଏ ବୁଢୀ ହବା ପର୍ଯ୍ୟନ୍ତ ଦିଆଯାଏ। ଆମର ଏକଡେ ସେଟା ଅଛି ଆଉ ଖୁଦୁରୁକୁଣୀ ଭାର ଗୋଟେ ଜାଞ୍ଜିଜ ନା?
ଖୁଦୁରୁକୁଣୀ ଏପଟେ ବି ସବୁ ଦିଆଯାଏ
ହଁ ଖୁଦରୁକୁଣୀ ଭାର ଗୋଟେ ଦିଆଯାଏ। ଯଦି ଝିଅ ଆମ ଘରେ ଥିବ ତାହାଲେ ଶାଶୁ ଘରୁ ଭାର ଆଣ ଆସି ଆଣିବେ। ଆଉ ଯଦି ଆମ ଝିଅଟି ତା ଶାଶୁ ଘରେ ଥିବ ତାହେଲେ ଆମେ ନେଇକି ଯିବୁ। ଆମର ଏମିତି ଆଉ। ଆଉ କଣ ଆଉ ଭଲ ସବୁ ନାଇଁ।
ଗାଁ ରେ ସବୁ ବାହା ହେଇଥିବେ ତାହେଲେ ଗାଁ କୁ ଦିଆ ଦି ଚାଲିଥିବ ଏମିତି ଦୂରରେ ହେଲେ ନୂଆ ବାହାଘରରେ ଦିଆ ହୁଏ ଆଉ। ଏତେ ପୁରୁଣା ହେଇଗଲା ଦିଆ ହୁଏନି।
ଓ ହୋ ଆମର ପୁରୁଣା ହେଲା ପର୍ଯ୍ୟନ୍ତ ବି ଯାହା ଯେତିକି ଯାହା ସକ୍ଷମର ଅଛି। ମୋ ନଣନ୍ଦକର ତ ଆମର ଶାଶୁ ଶ୍ୱଶୁର ଦି ଜଣଙ୍କ ନଷ୍ଟ ହେଇଗଲେଣି। ତେଣୁକରି ସିଏ ବି ଆମକୁ ମନା କରେ ହ କୁଡି଼ଏ ବାଇଶି ବର୍ଷ ହେଇଗଲାଣି ମୋ ବାହାଘର ଆଉ କଣ ଦବ ଏମିତି କୁହେ କିନ୍ତ ଯେହେତୁ ତାଙ୍କର ବାପା ମା ଦିଟି ଯାକ ନଷ୍ଟ ହେଇଗଲେଣି। ଯାହା ବି ଆମେ ଦେଲେ ତାଙ୍କ ପ୍ରତି ଗୋଟେ ପ୍ରେମ ବଢି଼ବ ବା ଶ୍ରଦ୍ଧା ବଢିବ ନାଇଁ କି? ତେଣୁକରି ଆମ ମୁଁ କୁହେ ନାହିଁ ଯେ ପର୍ଯ୍ୟନ୍ତ ମୁଁ ପାରୁଥିବି ଦବା ଭଳିଆ ସକ୍ଷମ ମୋର ଥିବ ମୁଁ ଦଉଥିବି। ଯା ଯାହା ବିି ଫଳପୋଷ୍ୟ ମୋର ଅଛି ଗୋଟେ ଲୁଗା ଥାଉ କି ଦଶଟା ଲୁଗା ଥାଉ କି ଯାହା ଗୋଟେ ଜିନିଷ ମୋର ଥାଉ ମୁଁ ତମକୁ ରଜ ସାବିତ୍ରୀ ଦଉଥିବି। ଯେତେବେଳେ ମୋର କାପାସିଟି କମିଯିବ ବା ମୁଁ ଦବାକୁ ଅକ୍ଷମ ହେଇଯିବି ସେତେବେଳେ ତମେ ଆଉ ଖୋଜିବନି। କିନ୍ତୁ ମୁଁ ଥିବା ଯାକେ ତମେଁ ପାଉଥିବ ଆଉ। ଯେହେତୁ ବାପ, ମା ନାହିଁ ଆମର ସ୍ନେହର ତାକୁ ନିହାତି ଦରକାର। ନହେଲେ ସେତେ ବି ଆମ ନଣନ୍ଦ ଖୁଜନ୍ତିନି। କ-ଅ ଥାଉ ଆଉ ଦିଅନି। ସାବିତ୍ରୀ କି ମନା କରିନେଲେ। କହିଲେ ନାଇଁ ଏ ମୋର ଲୁଗାପଟା ଅଛି। ଆଉ ଆସନି ହେଲେ ବି, ଆମେ ଯାହେଲେ ବି ମନ ମାନିବ କି। ଯଦି ଆଜି ମୋ ଝିଅ ହେଇଥାନ୍ତା। ମୁଁ କଣ ରହି ପାରିଥାନ୍ତି କି, ମୋ ଝିଅ ମନା କଲେ ବି। ତେଣୁ ବାଧ୍ୟ ହେଇକି।
ସେତିିକି ଭଲ ପାଇବା ରହିଲେ-ଏ ସେତିକି ଭଲ ପାଇବା ରହିଲେ, ତାଙ୍କ ଆଡୁ ଯଦି ଭଲ ପାଇବା ସେତିକି ରହିବ ତା ହେଲେ ହବ। ଗୋଟେ ଆଡୁ ଭଲ ପାଇବା ରହିଲେ କଣ ହବ କି?
ହଁ, ତାକୁ ଦେଇକି ଆସି
ସେମାନେ କିନ୍ତୁ ସେପଠୁ ଖରାପ ଚାହୁଁଥିବେ। ଏମିତି ହେଲେ ଆଉ କଣ ହବ?
ନାଇଁ ସେମିତି
ସେମିତି ହେଲେ ଇଛା ବି ହବନି, ତମେ ଦଉଥିବ କିନ୍ତୁ ଦେଖିବ ଯଦି ସେମାନେ ଆମର ଖରାପ ଚିନ୍ତା କରୁଛନ୍ତି, ଆଉ ଦବାକୁ ଇଚ୍ଛା ହବନି।
ହୁଁ ହୁଁ। ଆଜି ଗଲି ଭାଣିଜି କୁ ଧରିକି ଆସନି ହଁ। ଭଣଜା ଭାଣିଜ କୁ ଧରିକି ଆସିଲି। ହାଁଇ। ଅ ଏମିତିଆ ହଲେ
ମୋ ପିଇସି ଘର ଯଦି ଆମେ ଦବୁ ତ ତାଙ୍କର ଏନତିଆ
ଓହୋ! ନାଇଁ ସେମିତି ନାଇଁ, ଆମର ଭାଇ ଭାଉଜଙ୍କର ଯାହା ଅଛି। ତାଙ୍କର କାହିଁ ନା ଭାଇ ଭାଉଜଙ୍କର ବି ପିଲା ଛୁଆ ବଡ଼ ହେଇଗଲେଣି ତାଙ୍କର ବି ଖର୍ଚ୍ଚ ବଢ଼ିଲାଣି। ତାଙ୍କର ଜ ଆଗ ଛୋଟ ଥିଲେ। ପାଞ୍ଚ ଟଙ୍କା ଖର୍ଚ୍ଚ ହଉଥିଲା। ଏବେ ପିଲା ବଡ଼ ହେଇଗଲେଣି, ଦଶ ଟଙ୍କା ଖର୍ଚ୍ଚ ହବ। ତେଣୁକରି ଯେତିକିରେ ଆମର ଅଛି, ଯଦି ଝିଅଟି ଖୁସି ହବ ନାହିଁ, ମୋ ଭାଇ ଭାଉଜଙ୍କର ବି ସଂସାର ବଢି଼ଲାଣି। ତାଙ୍କର ବି-ଇ ବଢ଼ିଲା ସବୁ ପିଲାଛୁଆ ସମସ୍ତେ ବଡ଼ ହେଲେଣି। ତେଣୁକରି ମତେ ଯାହା ଦଉଛନ୍ତି, ଯଦି ବୋଲି ଖୁସି ହବ ନଣନ୍ଦ ଟି ତା, ହେଲେ ଦବାକୁ ଆହୁରି ଆଗ୍ରହ ବଢ଼ିବ, ଦବା ପାଇଁ। ନଥିଲେ ବି ଦବାକୁ ତାର ବଢ଼ିବ। ଆଉ, ଯଦି ସେ ଯେତେ ଦେଲେ ବି ନିନ୍ଦା କରୁଥିବ, ବା-ଆ ଅଶାନ୍ତି ଲାଗୁଥିବ, ତାକୁ ମତେ ଦଉନାହାଁନ୍ତି ଦଉନାହାଁନ୍ତି। ଥିଲେ ବି ସେଠି ଭାଇ ଭାଉଜ ବି ପଛ କରିଦିଅନ୍ତି, ଅଧିକାଂଶ ବ ଓ ମାନେ ଆଗ୍ରହ କମିଯାଏ ତ ଆଉ। କାହିଁକି ନା ସେଟା ହେଲା ଗୁଟେ, ପ୍ରେମ ଥିବା ଦରକାରେ ଭା ହଁ, ରେ ମାଁ ସବୁ ସଲାଣି। ଛୁଆ ମାନେ ରାତିରେ ସବୁ ନା କାଲିଠୁ ସେମାନେ ଦଶ ବାରଟି ଛୁଆ ଆସିଛନ୍ତି, ଦିଦି ଆମକୁ ମେହେନ୍ଦୀ ଲଗେଇ ଦବ। ମୁଁ କହିଲି କି ପିଲେ ତମେ ଏବେ ଆସିବନି। ଦିଦି ଫ୍ରି ହବ ସନ୍ଧ୍ୟା ପରେ। ତେଣୁକରି ସିଏ ଲଗେଇବେ ରେଡି଼ ହେଲେଣି ସବୁ ଆଇବେ ବୋଲି, ଆଉ ଟିକେ ପରେ। ଆମର ପ୍ରେୟାର୍ ସରିବ। ପ୍ରେୟାର୍ ପରେ ପରେ ସେମାନେ ଆସିକି ଲଗେଇବେ।
ହ
ଆଉ ବଡ ଛୁଆ ଦି ଚାରିଟା ମାନେ, ଯାହା ଇଏ ଝିଅ ଡା ଆମର ଲଗେଇ ଦିଏ ସମସ୍ତଙ୍କୁ ଆଉ। ଆଉ ସବୁ ନୂଆ ଡ୍ରେସ୍ ତ ଆଣିଛନ୍ତି ପିନ୍ଧିବେ। ଗୁଟେ ତାଙ୍କର ଗୁଟେ ଖୁସି। କାଲି ଆଣିକି ସବୁ୍ ଡ୍ରେସ୍ ଦେଖେ ଦୁକା ଦେଖିକି ଯାଇଛନ୍ତି। ଦେଖ ଏଇଟା ଆମର ଡ୍ରେସ୍, ଏଇଟା ମୋଡ୍ରେସ୍, କାଲିଟା ଏଇଟା ପିନ୍ଧି ପର ଦିନ ପିନ୍ଧିବୁ, ଗୋଟେ ଖୁସି ତାଙ୍କର। ଡ୍ୟାନ୍ସ ପ୍ରୋଗ୍ରାମ୍ କରୁ
ଏକାଥରେ ସିଲେଇ କରିବାକୁ ଦେଇଥିବେ ଦେଖେଇ ଦେଇଥିବେ ଆଉ।
ଆ ହଁ ହଁ ମତେ ସିଲେଇ କରିବାକୁ ବି ଦିଅନ୍ତି ମୁଁ ମାରିଦିଏ ସମସ୍ତଙ୍କର। ଏଇ ଦୁଳିରେ ଯାହାର ତ ସିଲେଇ କରେ ଫ୍ରି ପଇସା ନିଏନି ଦୋଳି ତକରେ ଯୋଉ ଝିଅ ମାନେ ଜେଇ ଯା ଯିଏ ବି କରୁ। ତାଙ୍କର ତାଙ୍କର ସେମ ତାଙ୍କର ଗୋଟେ ଖୁସି ନାଇଁ ଦୁଳିିତକରେ ଯାହା କରାଯାଏ ନିଆଯାଏନି। ସେଟା ଝିଅ ମାନଙ୍କର ଫଙ୍କସନ ନା। ତାଙ୍କର ଏତକରେ ମୁଁ ନିଏନି ଝିଅ ମାନଙ୍କର ସ୍ତ୍ରୀ ଲୋକଙ୍କର କରିଲେ ନିଏ। କିନ୍ତୁ ଝିଅ ମାନଙ୍କର ଯାହାର ଡ୍ରେ ଯେତଟା ଚାରି ଦିନର ଚାରିଟା ହଉ କି ପାଞ୍ଚଟା ହେଇଥାଉ ମୁଁ ସେମାନଙ୍କର ପାଳନା ନିଏନି ମନାକରେ ମୋ ନାଇଁ ଏଟା ଝିଅ ମାନଙ୍କର। ଗୋଟେ ଖୁସି କେତେ କଣ ଲୋକ ଦେଇ ଦଉଛନ୍ତି ଝିଅ ମାନଙ୍କୁ ଆମେ ତ ନାହିଁ। ଯେତିକି ତ ଅଛି ଏତିକି ଯେତିକି ସାହାଯ୍ୟ କରିବାର ଅଛି କରିପାରିବା ନା। ମୁ ଦେଇ ଦିଏ ସାନ କୁ। ପିନ୍ଧନ୍ତୁ ଛୁଆରା ଆଉ କେତେ ବର୍ଷ ଆମ ସିଲେଇ କରିପାରିବି କି ହେଁ ହେଁ ହେଁ ଆଉ ପାଞ୍ଚ ବର୍ଷ କି ସାତ ବର୍ଷ ଖଣ୍ଡେ କରିବି। ପିନ୍ଧନ୍ତୁ ଥିବା ଯା ପର୍ଯ୍ୟନ୍ତ। ଏଁ
ଏଇ ତେଲ ଛାଦରେ।
କଣମା?
ମେସିନ୍ କରିବା ଛାଡ଼ି ଦେବେ କି ପାଞ୍ଚ ଛଅ ବର୍ଷ?
ନାଇଁ ତାପରେ ତ ମୁଁ ମନେକର ମୋର ଅ ଝିଅ ବଡ ହେଇଗଲାଣି। ଝିଅ ତାର ସେଠ ତାର ଦ ପୁଣି ତାକୁ କରିବାକୁ ପଡିବ ମୋର ଧୀରେ ଧୀରେ ବୟସ ମତେ ଚାଳିଶ ବର୍ଷ ହେଇଗଲା। ତେଣୁକରି ପୁଣି ଆଗକୁ ଆଉ ପାରିବି ନ ପାରିବି କହିହବନି ସବୁଦିନ ତ ସମାନ ନହିଁ ନା। କେତେବେଳେ ଅଣ୍ଟା ପେନ ହବ କେତେବେଳେ ଗୁଡା ହାତ ପେନ ହବ ଏମିତି ହବ ଆରମ୍ଭ ହେଇଯିବ। ତେଣୁକରି ମୋର ଟେଲରିଂ କରିବା ବହୁତ ବର୍ଷ ହେଇଗଲାଣି। ଯଦି ପାରିଲି ଠାକୁରଙ୍କ ଦୟାରୁ କରିଚାଲିବି।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
ମର ପୁଣି ଆଖି ଖରାପ ନା ଆଖି ଖରାପ ଯୋଗୁ ଏମିତି ହେଲେ ବି କରେ ଚଷ ମସା ପିନ୍ଧିକି କରୁଛି କରିପାରେ। ମୁଁ ଷୋହଳ ବର୍ଷରୁ ଚଷମା ପିନ୍ଧିଲିନି ଆଖି ଖରାପ ଯୋଗୁ ହେଲେ ବି ତା ଭିତରେ କରେ କେବେ କଷ୍ଟ ହେଇନି ଆଖି କି।
ହଁ ମ ମା ଠାକୁରଙ୍କ ଦୟାରୁ।
ହଁ। କେବେ ଆଉ କିଛି କଷ୍ଟ ହେଇନି ଚାଲି ହୁଏ ଠିକ ଠାକ। ଆଉ ମମ ଆଉ କଣ ଆଉ ଭଲ ସବୁ ତମ ଘରେ? ପଢାପଢି କାମ ଚାଲିଛି। ପଢା ପଢି ଚାଲିଛି ତ ଠିକ୍ ସେ?
ହଁ ଚାଲଛି।
ହଁ। ପଢା ପଢିକି ମା ଦେବେ ଦାୟିତ୍ୱ ଦିଅ କାହିଁକି ନା? ଆ ସରକାର ବ ଏବେ ଲେଡିଜ ମାନଙ୍କୁ ଫାଷ୍ଟ ରଖିଦେଇଛନ୍ତି। ବହୁତ ପ୍ରକାର ପୋଷ୍ଟ ବାହାରିଲାଣି ତେଣୁକରି ପଢାକୁ ଟିକେ ଫୋକସ କର ଯେ ଯୋଉଥିରେ ହେଲେ ବି ତମେ ଯେକୌଣସି ଏବେ ତ ସବୁଡାକୁ ଗମେଣ୍ଟ କରିଦେଲା ଯୋଉଟା ଆମର ବ୍ଲକ ରହୁଥିଲେ ଏଇ ଯୋଉ କଣ୍ଟାଟ ମିଉଚିଆଲ ମାନ ରହୁଥିଲେ ସେମାନଙ୍କୁ ବି କମେଣ୍ଟ କରିଦେଲା। ପଞ୍ଚାୟତରେ ବି ଯୋଉ ମାନେ ରହିଲେ ଗମେଣ୍ଟ କରିଦେଲା, ତେଣୁ କରି ସବୁଥିରେ ଏବେ ପୋଷ୍ଟ ବାହାରିଛି ଖାଲି ପାଠ ପଢ଼।
ହଁ। ଏବେ ତ ଗମେଟ ଦୁନିଆ ସୁବିଧା ବାହାର କଲାଣି ସିଟି ପାଇଁକା। ଆଜ୍ଞା ଆଜ୍ଞା ଆଜ୍ଞା। ହଁ କି